ହାଲୋ।
ହଁ ତମ ଗାଁରେ ଯେ ଯଜ୍ଞ୍ୟ କେମିତି ହୁଅ ଟିକେ କହିଲ?
ହଉ ମୁଁ ଯଦି ମୋ ଗାଁରେ ଯୋଗ୍ୟ କେମିତି ହୁଏ କହିବି ତମେ ତମ ଗାଁରେ ଯୋଗ୍ୟ କେମିତି ହୁଏ ତମେ ସେଇଟା କହିବତ?
ହଁ କହିମି।
ହୁଁ।
ହଁ କହିବି କହିଲି ତମେ ଫାଷ୍ଟ କୁହତ।
ଆମ ଗାଁରେ ମାନେ ବର୍ଷକୁ ଥରେ ଲେଖା ଯଗ୍ୟ ହୁଏ ହେଲା। ତାପରେ ସେ
ହଁ ବର୍ଷକୁ ଥରେତହିଁ ହୁଏ।
ହଁ। ମାନେ ବର୍ଷକୁ ଥରେ ଯଇଏ ହୁଏ ସେଇଠେ ସବୁ ଲୋକଙ୍କର
ହଁ ସବୁଠିତ ବର୍ଷକୁ ଥରେହିଁ ହୁଏ।
ହଁ ସେଇଟାତ ଜାଣିଚି ସବୁଠୁ ବର୍ଷ ଥରେହିଁ ହୁଏଯେ ଆ ମାନେ କହୁଚି ଆମ ଗାଁରେ କେମିତି ଯୋଗ୍ୟ ହୁଏ ସେଟା ଆମର ବର୍ଷକୁ ରେ ହୁଏ ତାପରେ ସେଇଟା ପୁଣି ଆଉ କେତେ କଣ ହୁଏ।
ହଁ ହୁଁ।
ଲୋକ ଲୋକମାନଙ୍କୁ ଲୋକ ଆମର ଗୋଟେ ଦିନ କଳସୀ କଳସୀ ବୁହା ହୁଏ।
ଦିନ ଯଜ୍ଞ୍ୟ ହୁଏ ସାରାଦିନ ଯଜ୍ଞ୍ୟ ହୁଏ ତାପରଦିନ ଆମର ଛିତ୍ରାବାତ୍ରା କଣ କଣ ବହୁତ୍ ଲୋକ ହୁଅନ୍ତି ଲ ବଡ଼ ନୁହଁ ଛୋଟ ଆକାରରେ ହୁଏ ଛୋଟ ଆକାରରେ ଯୋଉ ହୁଏ ଲୋକମାନେ ଆମେ ବହୁତ ମଜା ମସ୍ତି କରୁ ମୋତେ ମାନେ ଗୋଟେ ତାପରେ ଜାଣିଛ ନା ମାନେ ସେ ଯଜ୍ଞରେ ମାନେ ଗୋଟେ ବାହାଘର ଯେମିତି ସେମିତି ହୁଏ। ସେମତି ନାଚ ଗୀତ ସେମତି ଗାଁ ମାନେ ସେଇଟା ତ ଆମେ ତ ଏମତି ଆଧୁନିକ ଗୀତ ଗାଇବାନି ବାକି ଯାହା ସବୁ ସେ କୃ ଷ୍ଣଙ୍କ ନାମ ନେଇକି ଯାହା ସେ ଭଗବାନଙ୍କ ନାମ ନେଇକି ଯାହା ଆମେ କହିବା ସେଇଟା ହିଁ ତାପରେ ସେଇଠି ଅ ସେଇ ଯୋଉ ଗୋଟେ ଗୋଟେ ଆସିବ ଦେଇକିନା ସେଇଟା
ପୁଅ ସର୍ଭିସ୍ କଲା
ସେଇଟା କୁହାନି ତାପରେ ସେଇଠି ନା ଯଉ ମାନେ ଯେତୁ ଗୋଟେ ଗୋଟେ ଗାଁକୁ ସବୁ ଇଏ କରାହେଇଥିବ ଡ଼କା ହେଇଥିବ। ଗୋଟେ ଗୋଟେ ଗାଁକୁ ସବୁ ଡକା ହେଇଥିବ ସେ ଗାଁ ବେଲା ଗୋଟେ ପରେ ଗୋଟେ ଗୋଟେ ଗୋଟେ ଗାଁକୁ ଘଣ୍ଟାଟେ ଲେଖେ ସମୟ ଦିଆହେଇଥିବ।
ହେଲେ ତମ ଘର ଲୋକ ଆଇଲେ ବୋଲି ନାଇଁ କି?
ହୁଁ।
ହୁଁ।
ଆମ ପଟେତ ଯଜ୍ଞ ବୋହୁତ ବଢିଆ ସେ କରାଯାଏ, ମାନେ କଣ ଫାଷ୍ଟ ସେମା ସେଟା କଣ ସେଟା ଫାଷ୍ଟ ଦେଖ ଘର ବନେଇବା ପାଇଁ ସେ ଶୁଭ ଖୁଣ୍ଟି ପଡିଥାଏ। ତାପରେ ସେଇଟା ସେଇ ଦିନ ଠାରୁ କୁଞ୍ଜି ଆରମ୍ଭ ହୁଏ, ତାପରେ ସେଇ ଦିନ ଠାରୁ ତାଙ୍କୁ ବାଉଁଶ ଦେଇକି ପୁରା ମାଟି ପୁରା ମାନେ ସେଟକୁ ଗୋଲ କରା ହୁଏ, ତାପରେ ସେଠି ଠାକୁର ବସିବା ପାଇଁ ପୂଜା କରିବା ପାଇଁ ସେଠି। କରାଯାଇଥାଏ, ତାପରେ କଣ ସେଟାକୁ ମାନେ ନଡା ନଡା ନଡାରେ ଛପର କରାଯାଏ। ସେଇଠା ସେଇଟା ନଡା ଛପର କରିକି ସେଇଠା ନଡ଼ା ଛପର କରିକି ସେଟା ସେଦନଠୁ ଆଉ କାମ ଆରମ୍ଭ ହୁଏ, ତାପରେ ତାପରେ ଆଉ କିଛି ଦିନ କିଛିି ତାପରେ ସେଇଟା ଯଜ୍ଞ ତା ମାନେ ଯଜ୍ଞ ର ପୂର୍ବ ଦିନ କଳସୀ ଯାତ୍ରା କରାଯାଏ। ସେଥିପାଇଁ କଳସୀ ଯାତ୍ରୀମାନେ ସେଇଟା ପୁରା ବହୁତ ମାନେ ଟେଣ୍ଟ ଫେଣ୍ଟ ଭିଡ଼ିକି ସବୁ ସାଇଜରେ ପୁରା ବହୁତ ସୁନ୍ଦରରେ ସଜାହୋଇଥାଏ, ତା ତାପରେ ମାନେ ପୁରା ପୁରା ଲିଚୁ ଲାଇଟ ପୁରା କଲରିଙ୍ଗ ଲାଇଟରେ ବି ସଜାଯାଇଥାଏ, ତାପରେ ପୁରା କଲର ମାରିକି ପୁରା ଝୋଟି ଆଙ୍କିକି ସେଟାକୁ ବହୁତ ସୁନ୍ଦର ସଜେଇକି ଠାକୁର ପୂଜା କରାଯାଏ ରଖାଯାଏ ତାପରେ ସେଟାକୁ ଗୋଟେ ଦିନ ପୁରା ଦି ଦିନ ପୁରା ସାହେ ଗୋଟେ ଦିନ ପୁରା ଗୋଟେ ଦିନ ପାଇଁ ସ୍ଥାପନ କରି ରଖାଯାଏ। ତାପରେ ତାପଦିନ ଯୋଉ କଳସ ଯାତ୍ରା ଯୋଉ କରାଯାଏ ସେ କଳସ ଗୁଡାକୁ ସାଇଜିରେ ସମ ହେଇ ସେଟା କୁଞ୍ଜ ଚାରିପଟେ ସଜେଇ ଠିକ ସେ ସଜେଇକି ରଖାଯାଏ। ତାପରେ ସେଇଟା ସଜେଇକି ରଖାଯାଏ, ପୁରା ସଜେଇକି ରଖାଯାଏ। ସଜେଇକି ରଖାଯାଏ, ତାପରେ ତାପରେ ସେଇଟା ତାପରେ ସେଟା ଝୋଟି ତା ପୂର୍ବଦିନ ଏଇଟା ସେଦିନ ତା ପୁରା ବେଲୁନ ଫେଲୁନ
ଏ ସେଦିରେ ତାପରେ ସେଇଟା
ଗୋଟେ
ହଁ ସକାଳ ସକାଳୁ ଛଅଟାରୁ ସେ ନାମ ଆରମ୍ଭ ହବଯେ ପୂଜାରୀ ସମସ୍ତେ ସେଇଦିନ ରାତି ଚାରି ତିନିଟା ଚାରିଟା ସମସ୍ତେ ଗାଧେଇକି ପୁରା
ଆସିକି ସେଇଟି ଖାଆନ୍ତି ତାପରେ ଦେନ ପୂଜାରେ ଦେନ ପୂଜାରେ ଆସ ଷ୍ଟାର୍ଟ କରିଥାଏ ତା ସ ପୂଜା କରିଥାଏ। ଜର ତାପରେ ଜାଇ ସେ ପୂଜା ଷ୍ଟାର୍ଟ କରିଦବ ତାପରେ ସେଇଠି ଆଠଟା ଥ ମାନେ ଅ ଅ ସ ପର କଲା ଆଠଟା ସୋଳକ ଆଉ ସବୁବେଳେ ତାପରେ ତାକୁ କୁହାଯାଇଥାଏ କି ସେମାନେ ସେଠି ସେଇ କୁଣ୍ଡ ଚାରିପଟେ ବୁଲି ବୁଲି ହରେକୃଷ୍ଣ ଏଇ ମନ୍ତ୍ରଟାକୁ ଜପ କରୁକରୁ ସେମାନେ ସେଇଠି ଭୁଲିଥାଉଚିନ୍ ବୁଲି ବୁଲିବେ।
ସେ ଆଉ ଖାଇଲା ନାଇଁ ସେଇଥିପାଇଁ। ଓହୋ
ଗୋଟେ ଥଳ ଗୋଟେ ଦଳ ଘଣ୍ଟାଟେକି ଦି ଘଣ୍ଟା ଏମିତି ବୁଲିବୁ ତାପରେ ବୁଲିପାରୁନି ତାପରେ ତାପରେ ତାପରେ ସେଇଠି ସେ କୁଞ୍ଜରେ କୁଞ୍ଜରେ ସମସ୍ତେ ସେ ଦିନ
ଠାକୁନଙ୍କୁ ଆରା ଆରାଧନା କରିଥାନ୍ତି ପୁରା। ଗୋଟେ ଦିନ ପୁରା ଠାକୁର ସେଇଠି ଥାନ୍ତି ତାପରେ ପର ଦିନ ତାଙ୍କର ସେ ଦହି ହାଣ୍ଡି ଭାଙ୍ଗିକି ଦହି ଦହି ହାଣ୍ଡି ଭାଙ୍ଗିକି ପୁରା ବଢ଼ିଆ ଆସେନ୍ ହୋଲି ଖେଳିବେ ସେଦିନ ସମସ୍ତେ ବହୁତ ବଢିଆ ସେ ହୋଲି ଖେଳନ୍ତି।
ଉଁ ହୁଁ।
ସମସ୍ତେ ବହୁତ ବଢିଆ ସେ ହୋଲି ଖେଳନ୍ତି ତାପରେ ଖାଇବାକୁ କରାହେଇଥଏ ସେମାନେ ଜଳଖିଆ ଗେ ଖାଇବେ ତାପରେ ଢଙ୍କ ସୁଜି ତରକାରୀ ତାପରେ ତାପରେ କଣ ଭା ତାପରେ
ବାପ୍ ରେ।
ଖଟା ଏମିତି କରାହେଇଥାଏ। ତାପରେ ସେମାନେ ଖାଇକି ବିଦାୟ ନେଇକି ସେଇଠୁ ଯାଆନ୍ତି ଆଉ ଏତିକି ରେ ତ ଆମେ ସବୁ ସରିଯାଉଛ ଆଉ ଏଇ ଯଜ୍ଞଟା ଯଉ କଣ ସେଇଟା ଗାଁ ରେ ପୁରା ଶା ଶାନ୍ତି ପାଇଁ କରାଯାଏ ସେଥିପାଇଁ ସେଇଟା ଭଲ କହିକି ସମସ୍ତେ ଟ୍ରାଏ କରୁଛନ୍ତି ଆଉ ସେ ସେଥିପାଇଁ ଆମ ଗାଁରେ ବି କ
ଏମିତି ଗୋଟେ ନାଚ ଡକାଇଥାଉଚି ସେ ନାଚି ତାପରେ ଷ୍ଟାର୍ଟ ହଉଛି ତାପରେ ସେଠି
ହଁ ଏଇଟା ହୁଁ।
ଚାଟ୍ ଚାଓମିନ ଏମିତି ବହୁତ ଗୁଡେ ଷ୍ଟଲ୍ ଆସିଥାଉଛି।
ଶ୍ଵରସ୍ତି ଅଛି ହ୍ୟାଲୋ ହ୍ୟାଲୋ। ହଉ ତାହେଲେ ମୁଁ ରଖୁଛି ଟା ଟା।
ତମେ ଜାଣିଚ?